ହାଲୋ, ହଁ ଭାଇ ନମସ୍କାର୍। କଣ କରୁଥିଲେ?
ଏଇ ବସିକି ଏ ଯୋ ରେଟିନ୍ ଆଉ ପୋ- ପ୍ରୋଟିନ କରିବା ସବୁଦିନ ବନେଇବି ତ ପିଇବା ପାଇଁ। ବନଉଚି ବସିକି ଆଉ।
ପ୍ରୋଟିନ ହେଁ।
ମୁଁ ଟିକେ ଗରମ ପାଣି ଯାଉଛି କରିବି।
ଜିମ ଫିମ୍ ତ ଜିମ ଫିମ୍ ଯାଉଛନ୍ତି କି? ଜିମ୍ ଫିମ ଯାଉଛନ୍ତି କି ଓ ଆଛା।
ଯାଉଛି ଯୋଉ ଦି ଡେକିଚି ଗରମ ପାଣି କରିବି। ଗ୍ୟାସ୍ ଟା ଲଗେଇଛି ଗରମ ପାଣି ଟିକେ ଦୁଇଶ ଏମେଲ ପାଣି ଗରମ କରିକି ପ୍ରୋଟିନ୍ ଗୋଟେ ସ୍କୋପ୍ ପକେଇକି ତାକୁ ପିଇବି। ଆଉ କ୍ରିଏଟିନ୍ ବି ଥ୍ରୀ ଗ୍ରାମର୍ ର୍ବ୍ରିଟିଙ୍ଗ୍ ବି ନେବି ସେଟା ନର୍ମାଲ ଅଟେ। ନହେଲେ ଥଣ୍ଡା ପାଣି ନହଲେ ଚଳିବ। ସେଟା ନେବି ତାପରେ ଯାଇଁକି ଆପଣ କଥା ହେଇ କଥା ହେଇଯାଇ ମୁଁ ନେଇଯିବି ସେଇଟା ହେଇଯିବି
ଆଛା ଆଚ୍ଛା ଆଚ୍ଛା।
ଏବେ ଗୋଟେ ହେଇ ସାରିଲେ ହିଁ ବନେଇକି ପିଇବି ଆଉ କିଛି ନାହିଁ। ଆଉ ଆପଣ କଣ କରୁଛନ୍ତି ଗାଁରେ
ନାଇଁ କିଛି ନାହିଁ ଖାଇକି ଆସିଲି ଆଉ ଶୋଇବା ଟିକେ। ଖାଇକି ଆସିଲି ତାପରେ ଇଷ୍ଟଟାଗ୍ରାମ ଆଡେ ଯିବା ଇଷ୍ଟାଗ୍ରାମ ରେ ଟିକେ ରିଲସ ଦେଖିଦେଇକି
ହୁଁ।
ଟିକେ ଶୋଇବା ଶୁଣିବା ଆଉ। ଆଉ କଣ ଏଇ ତ।
ଏଇ ତ ଜୀବନ ହଁ ମୁଁ ତ ଖାଇସାରିଲିଣି କେତେ ଆଠଟା ଆଳୁ ଆଠଟାଆଳୁ ଖାଇ ସରିଲିଣି?
କଣ ଖାଇଲେ ଖାଇଲେ କଣ?
ରୁଟି ତଡ଼କା।
ହୁଁ। ହଉ ଏବେ କଣ ସବୁ ଚାଲିଛି?
କିଛି ନାହିଁ ଘରେ ବସିଛି କିଛି କା ହଁ ପଢା ପଢ଼ି ପ୍ଲସ ଟୁ ସେକେଣ୍ଡ ଇୟର ସରିଲା। ସ୍ତ୍ରୀ ଟା କିଛି ଆଡମିସନ କରନି। ଗୋଟେ ବର୍ଷ ଡ୍ରପ ଆଉଟ୍ ନେବି।
କାଇଁ କିଛି ଅସୁବିଧା?
ଏ ସାଙ୍ଗ ତିନି ଜଣ ଯାଇଥିଲୁ ଆଉ ଦି ଜଣ ସାଙ୍ଗ ତାଙ୍କର ଏ ଫେଲ୍‌ ହେଇଗଲେ ହେଲା କି ସେଇ ଯୁଗୁଁ ଆଉ ସିଏ ଆର ବର୍ଷ ଆଡମିସନ କରିବେ ମୁଁ ସେ ଆର ବର୍ଷ ଆଡମିନ କରିବି। ସେଇ ଯୋଗୁ ଯିବିନି।
ହଁ ହଁ
ଆଉ ନହେଲେ ମୋର ସେମିତି କିଛି କାମ ଧନ୍ଦା ନାହିଁ ସକାଳୁ ଉଠୁଛି କେତେ ଏ ସକାଳ ଜିମ୍ ଯାଉଥିଲି ଯେତେବେଳେ ସକାଳ ଜିମ୍ ଯାଉଥିଲି ମୋ ଡେଲି ରୁଟିନ ହଉଛି ସକାଳୁ ଉଠି ସାଢେ ଚାରିଟା ବେଳେ ପାଞ୍ଚଟା ଭିତରେ ଦାନ୍ତ ଫାତ ଘସିକି ଟିକେ ଫ୍ରେଶ ହେଇକି ଏ ହାଲକା ଲାଇଟ୍ ଖାଇବା ଟିକେ କଣ ଟେ ଖାଇକି ଜି ବାହାରିକି ଯିବି ପାଞ୍ଚଟା ଦଶ ପନ୍ଦର ବେଳକୁ ସାଢେ ପାଞ୍ଚଟା ବେଳକୁ ମୋର ଗୋଟେ ସାଙ୍ଗ ଟାକୁ ପୁଣି ନେଇକି ଯାଏ। ତାକୁ ନେଇକି ଯିବି ବାଟରୁ ତାକୁ ନେଇକି ଯାଏନା ଜିମ୍ କି? ଦି ଜଣ ବାହାରୁ
ତାକୁ ନେଇକି ଯିବି। ନେଇକି ଯାଇକି, ସାଡ଼େ ପାନ୍ସଟା ପାନ୍ସାଟା ଚାଳିଶ୍ ଭିତରେ ଆରମ୍ଭ କ ତା'ପରେ କେତେ ହେଇଯାଏ କେତେଟା। ସାତ୍‌ଟା ଦଶ୍ ପନ୍ଦର୍ ହେଇଯାଏ, ସରୁ ସରୁ ତା ରେ ପୁଣି ଆସେ, ଆସିକି ଘରୁକୁ ଆସେ ସାଡ଼େ ସାତ ଆସିକି କ୍ଷୀର ନେଇକି ଯାଏ, ଟିକେ ପ୍ରଗତି କମ୍ପାନୀ ଦେବା ପାଇଁ। ଟାଇପ୍ ର ହେଇଚି ଗୋଟେ, ସେ ନେଇକି କ୍ଷୀର ଦଉଚୁ ଆଉ। ସେଠି ଦେଇକି ଆସେ ଆ-ଟା ଭିତରେ ପଳେଇ ଆସେ, ଆଟା ସାଢ଼େ ଆ--ଟା ଭି--ରେ। ମୁଁ ନିଜେ ଖାଇବି। ଖାଇକି କୁକୁର ଖାଇବାକୁ ଦେଇ ସାରିକି ମୁଁ ଗାଧାଏ। ଗାଧେଇକି ତା'ପରେ ଖାଏ, ଖାଇକି ତାପରେ ମୁଁ ଟିକେ ମୋବାଇଲ୍‌ ଦେଖି--ତା'--ରେ ଶୋଇ ପଡ଼ିବି। ତା'ପରେ ପୁଣି ଖାଇକି ଗେମ୍ ଫେମ୍ ଖେଳେ ଆଉ। ଗେମ୍ ଫେମ୍ ଖେଳିବି କେତେ। ଗୋଟେ ତିନ୍‌ଟା----ଖଣ୍ଡେ ଖେ ତିନିଟା ପରେ ପୁଣି ଗୋଟେ ସାଙ୍ଗଟେ ଜିମ୍ ଯାଏ। ଫୋନ୍ କରିକି ଡ଼ାକି
ହୁଁ
ବୁଲି ବାଲିକି ରାତି ଆ--ଟା ବଳକୁ ଘରୁକୁ ଆସେ। ତା'ପରେ ପୁଣି ଆ--ଟା ବଳକୁ ମୋର ଖାଇବା ପିଇବା କରିକି ଣି ଖାଇବା ପିଇବା କୁ ଦେଇକି ଦେଇ ସା ପରେ ପୁଣି ଆସେ ରାତି ରେ ଫୋନ୍‌ କରିବ କଥା ହେବି, ନହେଲେ ଗେ ଖେଳିବି, ଆଜି ଗେମ୍ ଆଉ ଟିକେ ପରେ କରିବେ ବୋଧେ। କଥା ହେବି, ଏଗାର୍ ଟା ଭିତରେ ମୁଁ ସୁଏ। ଜଲ୍ଦି ଶୋଇବି, ଦଶ୍ ଟା ଭିତରେ ଟ୍ରାଏ ସଦାବେଳେ ଶୋଇବା ପାଇଁ କିନ୍ତୁ ଶୋଇ ପାରୁନି। ଯା ହେଲେ ଏଗାରେ ଟା ହେଇଯାଉଚି। ଏଗାର୍ ଟା ଳକୁ ଶୋଇବି। ତା'ପରେ ପୁଣି ସେଇ ସକାଳେୁ ଉଠେ, ପୁଣି ସେଇ ଡ଼େଲି ରୁଟିନ୍‌ ଚାଲେ ସବୁ ଆଉ।
ହ
ହେଲେ ସବୁ ଭଲ ନାହିଁ ଦେହ ପାଇଁ ଭଲ ନାହିଁ।
ଆପଣ କରନ୍ତି।
ହଁ ଯାଉଚି ଛଅ ମାସ୍ ହେଇଯିବ।
ଏଇ ସାଙ୍ଗ ମାନେ ଯାଉଚନ୍ତି ସକାଳେ, ସକାଳେ ଟିକେ ନିଦ ଭାଙ୍ଗୁନି, ସେଥି ତିନ୍‌ଟା ବଳେ ଯାଉଚି।
ବଳେ ଗଲେ, ମୋର ଗୋଟେ ସାଙ୍ଗ ଅଛି ତାକୁ ସପଟ୍ ଦେଇ ଦଉଚି ଆଉ।
ମୁଁ ଚେଷ୍ଟେ ହଉକି ସୋଲ୍‌ଡ଼ର୍ ଏମ୍ତି
ଆଉ ଚେଷ୍ଟ ତମର ପି ଆର କେତେ ବେଞ୍ଚ ପ୍ରେସରେ?
ସେମତି ଏଇ ଫର୍ଟି ଫଟି ଫାଇପ୍ ଏମତି ଆଉ।
ମାନେ ଖାଲି ବାର ଇନକ୍ଲୁଡ ନା ବିନା ବାର ରେ?
ନାଇଁ ବାର୍ ମିଶେଇକି।
ବାର୍ ମିଶେଇକି କେତେ?
ଫର୍ଟି ଫର୍ଟି ଫାଇପ୍। ଏମିତି ପଳଉଛି କଣ ଆଉ।
ମାନେ ଏତେ କମ୍।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
ସିକ୍ସଟି ଭଳିଆ ଟେ ଆମେ ହବା କଥା।
ନା ଟିକେ
ଆପଣ ଆପଣ କେତେ ଲେଖା ପ୍ଲେଟ ପକେଇ ମାରନ୍ତି ଗୋଟେ ସାଇଟ ରେ?
ଏ କୋଡ଼ିଏ ପ କୋଡ଼ିଏ।
କୋଡିଏ କୋଡିଏ ହେଲେ ଚାଳିଶ। ଚାଳିଶ ଲାର୍ଜ ଯଦି ମିଶ ବାର୍ ଥିଲା ବେଳେ ରଡ ତ କୋଡିଏ ହେଇଥିବ।
ନାଇଁ ମୁଁ ମାରୁଥିଲି ୱେଟ ଅଧିକା ମାରେ। ସେ କଣ ହେଲା ନା ଟିକେ ଜିମ୍ କଣ ଜିମ୍ ଟିକେ ବନ୍ଦ ହେଇଗଲା କିଛିଟା ପାଇଁ ଜିନିଷ ପାଇଁ।
ହୁଁ।
ବନ୍ଦ ହେଇଗଲା ବୋଲି
ସେଇ ଯୋଗୁକୁ ଟିକେ ଷ୍ଟ୍ରେନ୍ଥ ବଗେରା ଷ୍ଟାମିନା ହେରିକା କମିଯାଇଛି ଆଉ।
ଷ୍ଟାମିନା ଟିକେ କମିଯାଇଚି ଆଉ କଣ କରିବା।
ଆଉ ପ୍ରୋଟିନ୍ କଣ୍ଟିନ୍ୟୁ କରନାହାନ୍ତି ପ୍ରୋଟିନ୍ କ୍ରିଏଟିନ ବଗେରା। ଷ୍ଟ୍ରେନ୍ଥ ପୁଣି ତମ ପୁରୁଣା ମାନେ ଷ୍ଟ୍ରେନ୍ଥ କୁ ପଳେଇ ଆସିବ।
ପ୍ରୋଟିନ୍ ନଉଥିଲି ଫାଷ୍ଟ ଗୋଟେ ୱିକ୍ ମସଲର ପ୍ରୋଟିନ ଗୋଟେ ନଉଥିଲି ଫାଷ୍ଟ। ଗୋଡ ୱେ। ହେଟା ନଉଥିଲି କଣ ଏମତି ଟିକେ ନେଲି ମାସେ ଖଣ୍ଡେ ଯୋଉମାନେ କଣ ସେଟା ଗୋଟେ ଗୋଟେ ଡବା ଖାଇଲି ତ ଲାଗିଗଲା ଦେହ ଟିକେ ଯାହା ବି ହେଲେ। ତାପରେ କିଛି ନାଇଁ ସେ ପୁଣି ବନ୍ଦ କରିଦେଲେ ସେ ପ୍ରୋଟିନ ଟା ଅଲଗା ମାସ ଗେନର ଗୋଟେ ଖାଇଦେଲି।
ହଁ।
ମାସ ଗେନର ଖାଇଦେଲେ ବୋଲି ଟିକେ କଣ୍ଟିନ୍ୟୁ ରହିଲା। ନାଇଁ ବଡି ୱେଟ୍ ସେଭେନଟି ହେଇଯାଇଥିଲା। ଟିକେ ବନ୍ଦ ଯୋଉ ଜିନ୍ ବନ୍ଦ କରିଦେଲେ କିଛି ଦିନ୍।
ହଁ।
ସେଥିଲାଗି ବଟି ୱେଟ୍ ଟିକେ କମିଯାଇଚି ଆଉ।
ଆଉ ପୁଣି କଣ ଏବେ ସେ ଗୋଲ୍ଡ ୱେ କଣ୍ଟିନିଉ କରିବେ କି ଅଲଗା କିଛି
ନାଇଁ ନାଇଁ। ନାଇଁ ମୁଁ ମାସ୍ ଗେନର ଗୋଟେ ଖାଉଥିଲି ମୁଁ ୱାର୍କ ଆଉଟ ଭଲସେ ହେଲାନି ବୋଲି ମୁଁ ଟିକେ ବନ୍ଦ କରିଦେଇଥିଲି ବୁଝିପାରିଲେ।
ହୁଁ। ନାଇଁ ବନ୍ଦ କରିବା ଟା ଭଲ ନୁହେଁ।
ଟିକେ ବନ୍ଦ କରି ଦେଇଛି ଆଉ।
ହେଲେ କି ୱାର୍କଆଉଟ୍ ଟା ଯୋଉ କରୁଛନ୍ତି ଏଟା ବନ୍ଦ କରିବା ଟା ଭଲ ନୁହେଁ। ଚାଲିଥିବ ଚାଲିଥିବ ଗୋଟେ ଫ୍ଲୋ ରେ ଚାଲିଥିବ ଠିକ୍ ଠିକ୍ ଠାକ୍ ଚାଲିବ। ଆଉ ୱାନ୍ସ ବନ୍ଦ କରିଦେଲେ ପୁଣି ମାନେ ନିଜକୁ ଗୋଟେ ଏନ୍ତି ଭଲ ଲାଗିବ କି। ଏବେ ଆପଣଙ୍କ ସାଙ୍ଗରେ ଯୋଉ ପିଲା ଯିିମ୍ ଯାଉଥିବେ ଆପଣଙ୍କ ସାଙ୍ଗମାନେ ସେ ଏକା ସାଙ୍ଗରେ ଷ୍ଟାର୍ଟ କରିଥିବ। କି ନାଇଁ?
ହଁ ତା ତାଙ୍କ ସହିତ ଏବେ ମରାହେଉଚି ସେ । ହେ ହେବି ୱେଟ୍ ମାରୁଛନ୍ତି ମୁଁ ଟିକେ ଲାଇଟୱେଟ୍ ମାରୁଚି ଆଉ।
ସେଇଆ ଏଇଟା ହଉଛି ବନ୍ଦ କରିବାର ପରିଣାମ। ବନ୍ଦ ନ କରିଥିଲେ ଏଇନା ତ ତାଙ୍କ ସାଙ୍ଗରେ ଚାଲିଥାନ୍ତ।
ହଁ ବନ୍ଦ କରିଦେଲି ଆଉ। କଣ କରିବା ବନ୍ଦ ଟିକେ ରହିଲା ପ୍ରୋଗ୍ରାମ ଟିକେ ବନ୍ଦ କରଦେଲି।
ଏବେ ନାଇଁ କିନ୍ତୁ ଏବେ ଟ୍ରାଏ କର କି ସବୁଦିନ ମାନେ ଯେମତୀ ଅଟେନ କରିପାରୁଥିବ ଜିମ୍ କି।
ହଁ ତାପରେ ମାସଗେନାର ଗୋଟେ ଖାଉଥିଲି।
ପ୍ଳିସ ଘଣ୍ଟାରୁ ହେଲାକି ଚବିଶ ଘଣ୍ଟାରୁ ଦି ଘଣ୍ଟା ତ ଦିଅ। ଦି ଘଣ୍ଟା ଦେଲେ ବହୁତ। କାହିଁକି ନା ଏତେ ଆଡେ ଏତେ ଟାଇମ ଦଉଛ। ଯଦି ନିଜ ବଡିଟି ଡେବ-ଡେଭଲପ କରିବା ପାଇଁ ଦି ଘଣ୍ଟା ଦଉଛ ତାହେଲେ ସେଇଟା ବହୁତ।
ଆଉ ଏଇନା କେତେ କଣ ବଡି ୱେଟ୍ ଅଛି।
ନାଇଁନା ଟିକେ ୱେଟ୍ ସେ ସିକ୍ଟିଫର୍ ଅଛି ଆଉ।
ମୁଁ କତୁ ଯେବେ ଜିମ କଣ୍ଟିନ୍ୟୁ ମାନେ ଜିମ ଯାଉଥିଲି। ସେତେବେଳେ ବହୁତ କମ ୱେଟ ଥିଲା ମୋର। ଫିଫ୍ଟି ଥ୍ରୀ ବଡିଆ। ଏବେ ଆସିକି ହେଲାଣି ସେଭେଣ୍ଟି ପାଖାପାଖି ହେଇ ଗଲାଣି।
ହଁ ଭାଇ ଆପଣ କଣ କରନ୍ତୁ ମୁଁ ଟିକେ ଗାଡି ଟା ଟିକେ ଚାର୍ଜ ବସେଇ ବେଟ୍ରି ଗାଡି ଟା। ବସେଇକି ଆପଣ କଲ କରୁଛି ଆଉ।
ହଉ।
ଧନ୍ୟବାଦ ଭାଇ।
ଧନ୍ୟବାଦ।